ହାଲୋ
ହାଲୋ।
ହଁ ଶୁଵିଲା ଆପଣଙ୍କ କଥାଟା ବହୁତ ଧୀରେ ଧୀରେ
ହଁ ଆପ ଆପଣଙ୍କ କଥା ଟା ସ୍ଲୋ ଶୁବୁଚି।
ହଁ ନାଇଁ ମୋ ଆପଣଙ୍କ କଥା ଟା ମତେ ସ୍ଲୋ ଶୁବୁଚି। କଣ ହଉଛି ଏବେ। ଆଉ କଣ କରୁଥିଲ? ମୁଁ କହିଲି ଆପଣଙ୍କ କଥାଟା ମୋତେ ସ୍ଲୋ ଶୁବୁଚି।
ଓହୋ ନେଟୱର୍କ ପ୍ରୋବ୍ଲେମ ରହୁଛି ବୋଧେ କି କଣ?
ହୁଁ ଆଉ କଣ କରୁଥିଲେ?
ଏ ବସିଚି ଆଉ।
ଆଉ ଆପଣ କୋଉଠି ରହୁଛନ୍ତି?
ଆମେ ଭୁବନେଶ୍ୱର ରେ ରହୁଚୁ।
ସକାଳେ କଣ ସବୁ ଲଞ୍ଚ କରିଥିଲେ? ସକାଳେ ଆଜି ଆପଣ ଲଞ୍ଚ କଣ ହେଇଥିଲା?
ଆମର ହେଇଥିଲା ଭାତ ଡାଲମା ମିକ୍ସ ଭଜା କରିଥିଲି ଆଉ।
ଓ ହୋ। ଆଉ ଆପଣ କିଏ ଘରେ କିଏ କିଏ ରହୁଛନ୍ତି?
ରହୁଚୁ ଆମେ ତିନି ଜଣ ମୋ ସ୍ଵାମୀ ମୁଁ ମୋ ପୁଅ।
ଅ ହ ଆଉ ପୁଅର ତ ସ୍କୁଲ ଖୋଲିବନି ଆଉ
କଣ କହିଲେ?
ମୁଁ କହିଲି ପୁଅର ତ ସ୍କୁଲ ଖୋଲିବଣି ଆଉ
ହଁ ହଁ ଦି ତିନି ଦିନ ହେଲା ସ୍କୁଲ ଖୋଲିଛି ଆଉ
ଲଲୋଲଜହଁ ରଜପରେ ତ ଖୋୋଲିଥିବ ଆଉ
ହୁଁ।
ଆଉ ରଜରେ ଯାଇଥିଲେ ଆପଣଙ୍କ ଘରକୁ?
ହୁଁ।
ରଜରେ ଯାଇଥିଲେ କୁଆଡେ ବୁଲିବା ପାଇଁ?
ହଁ ଗାଁକୁ ଯାଇଥିଲି।
ଗାଁ କୋଉଠି?
ନୟାଗଡ଼।
ସେଇଠି ହଉଛି ନୟା ରଜ ମାନେ
ହଁ ନୟାଗଡ ରେ ହଉଛି ରଜ। ହଁ।
ଆଉ ରଜରେ ସବୁ କଣ କଣ କଲେ?
କଣ ପିଠା ଖାଇକି ବୁଲିବା କଥା ଆଉ।
ରଜରେ ପୋଡ ପିଠା।
ହୁଁ।
କିନ୍ତୁ ରଜରେ ନୂଆ ଡ୍ରେସ୍, ପୋଡ଼ପିଠା, ପାନ।
ହୁଁ। ଏସବୁ ଖାଇକି ବୁଲିବା କଥା ଆଉ।
ଆମର ଏଠି ରଜନଶଳଟା ଏ ଯୋଉ ଏକବିସନ୍ ଗ୍ରାଉଣ୍ଡରେ ଭଲ ଜାଣିଥିବେ ତ ରାମ ମନ୍ଦିର ପଛ ପଟ ଯୋଉଟା।
ହୁଁ କୋଉଠି ରହୁଛନ୍ତି କି ଆପଣ?
ଏଇ ଭୁବନେଶ୍ୱରରେ।
ହଁ।
ରାମ ମନ୍ଦିର ପାଛଆରେ ଏକ୍ଜିବିସନ୍ ଗ୍ରାଉଣ୍ଡରେ ବଢିଆ ହେଇଥିଲା ରଜମହୋତ୍ସବ ଯାଇଥିଲି ମୁ।
ସବୁଠୁ ହଉଛି ଏଇଠି ଆମେ ଜାଗମରାରେ ବି ହଉଛି।
ହଁ ଜାଗମରା ଏପଟେ ବଉଣରେ ବହୁଛି ଆଉ ପ୍ରାୟ ସବୁ ଘର ପାଖରେ ହଉଚି। ଇଏ ଏ ଯଉ ଯଉଟା ଏ ବର୍ଷ ନେଇଥିଲେ କିନ୍ତୁ ବହୁତ ଭଲ ହେଇଥିଲା। ସବୁ ମାନେ ଛୋଟ ଛୋଟ ସବୁ ଷ୍ଟଲ୍ ଗୁଡ଼ା ପଡ଼ିଥିଲା। ଜଉ ପିଲାଙ୍କର ଖେଳିବା ଜିନିଷ। ଦୋଳି। ଆଉ ସବୁ ସମ୍ବଲପୁରୀ ଆଇଟମ୍ ଗୁଡ଼ା ସବୁ ବିକ୍ରି ହେଉଥିଲା ଦୋଳି ପୋଳିି ଲ ପିଲା ଯାଇକି ସେ ଏଞୟ କରିବା ତ ଆଉ କଣ। ଖାାଇଗି ସ ସାନ। ାନ ଏତେପଳେ ସବୁ ସିଙ୍ଗରମାନେେ ବି ଆସିଥିଲେ ସେ ତାଙ୍କ ମାନଙ୍କରେ ସବୁ ଗୀତ ସବୁ ଇଏ ହେଉଥିଲା ତାର ଛୋଟ ପିଲାମାନେ ବି ସେଇଠି ସବୁ ରଜ ପାଇଁ ସବୁ ଡ୍ୟାନ୍ସ କମ୍ପିଟିସନ୍ ବି ସବୁ ହେଉଥିଲା।
ହୁଁ।
ପିଠା କମ୍ପିଟିସନ୍ କି କେମିତି ପାନ କରୁଛି ଏଇଟା ସବୁ ଏଇଟା ସବୁ ଲେଡ଼ିଜ ଲେଡ଼ିଜ୍ ମାନଙ୍କର ଝିଅମାନଙ୍କର ଏ ସବୁ କମ୍ପିଟିସନ୍ ସବୁ ଥିଲା ଭଲ ଲାଗୁଥିଲା ସ ମୁଁ କଉଥିରେ ନେଇନି କିନ୍ତୁ ସବୁ ଦେଖୁଥିଲି ସବୁ ଛୋଟ ପିଲାଙ୍କର ସବୁ କମ୍ପିଟିସନ୍ ଗୁଡ଼ାକ ଭଲ ଲାଗୁଥିଲା କି ଛୋଟ ଛୋଟ ପିଲା ବି ଭଲ ଥିଲେ। ଏମ୍ ତି ହେଇଥିଲା ଆଉ।
ସବୁଆଡେ ଭଲ ହଉଚି।
ହୁଁ। ଆଉ ଆପଣଙ୍କ ପୋଡ ପିଠା ଆସୁଛି କରିି।
ନା ନା ବୋଉ କରିଥିଲା।
କେମିତି କଣ କରିଥିଲେ ଜାଣିଛନ୍ତି?
ନା ମୁଁ ଦେଖିନି ସେ ବୋଉ ବନେଇଥିଲା ତ ନଟା ରେ ଖାଇଥିଲୁ ଗାଁ ରେ ମୁଁ ଏଇଠି କେତେବେଳେ କରିନି।
ଓହୋ। ମୁଁ କରିଥିଲି ଏବେ ସେ ପୋଡ଼ପିଠା ଯେ ଏ ଭଲ ଲାଗୁଥିଲା ଟ୍ରାଏ କରିଥିଲି କି ଫାଷ୍ଟ ଆଇଟମ୍ କେ ଭଲ ହେଇଗଲା।
ହୁଁ
ଟିକେ ଭିଜେଇ ଦେଇଥିଲି ବହୁତ ସମୟ ଯାକେ, ରାତିରେ ଭିଜେଇ ଦେଇଥିଲି। ହଁ ନର ପ ସବୁ ଗ୍ରାଇଣ୍ଡିଙ୍ଗ ହେଲା ଏଟ ସବୁ ପାଉଡର ଗୁଡ଼ ମଳୁଛି ସେଇଟା ସେଥିରେ ଭଲ ଭାବରେ ମାନେ ମିକ୍ସ କରିଦେଲା ପରେ ସେଇଟାକୁ ଗୋଟେ କଡ଼େଇ ହେଉ ନହେଲେ ପ୍ରେସର କୁକର ହେଉ ଆମର ଯେଉଁ ଖଲି ପତ୍ର ଯେଉଁ ଆସେ ଯେଉଁ ପତ୍ରଟା
ହଁ ଅଁ
ତାପରେ ସେଥିରେ ତେଲ ମାରିକି ପକେଇଦେଲେ ତାପରେ ସେଇ ଆଣଟାକୁ ସେଥିରେ ପକେଇକି ତାପରେ ଛୋଟ ଛୋଟ ସବୁ ନଡ଼ିଆ କଟା ହେଇଥାଏ କାଜୁ ଚେରି ନହେଲେ ଟୁକୁ ଟୁକୁ ମିଳେ ଚେରି ଗୁଡାକ ନଡ଼ିଆ କଟା ସବୁ ପକେଇକି ସେଥିରେ ସଜେଇି ପକେଇକି ପ୍ରେସର କୁକରରେ କରିଦେଲି ପ୍ରେସର କୁକର କଲେ ବି ସିମେ ପୁରା ସିମରେ ଅଧଘଣ୍ଟା ଛାଡ଼ିଦେଲେ ବଢ଼ିଆ ହେଇଯାଉଛି କ୍ଷୀର ଯିଏ ପକେଇବ କ୍ଷୀର ପକେଇବ କି ମୁଁ ତ କ୍ଷୀର ଖାଇନି ବୋଲି କ୍ଷୀର ପକେଇନି। ତାରେ ମୁଁ ବି କେବେ କରିନଥିଲି ଏଥର କରିଥିଲି କିନ୍ତୁ ଭଲ ଲାଗୁଥିଲା ତାରେ ଗୁଜୁରାତି ବି ଗୋଟା ଗୋଟା ଟିକେ ପକେଇ ଦେଇଥିଲି ଭଲ ବାସ୍ନା ହେଉଥିଲା ତେଜପତ୍ର ଭଲ ଲାଗୁଥିଲା ଯେ ଗୋଟ ପଟେ ଟିକେ ବରା ପୁରୀ କାକେରା ଏଇଗୁଡ଼େ ତ ସବୁ ରଜରେ ହେଇଥିଲା ଆଉ।
ହ ହଉ ଆଉ,
ଆଉ ରାତିରେ ଆଜି କଣ ରୋଷେଇ ହେଇଛି।
ରାତିରେ, ରୁଟି ତରକାରୀ ହେରା କରିବି ଆଉ।
କଣ ତରକାରୀ କରିବେ ଆଜି? ଏବେ କଣ ତର କାରି କରିବୁ।
ତରକାରୀ ସେମିତି ନାହିଁ। ଆଳୁ ମଟର ତରକାରୀ ନୁ ନହେଲେ ଆଳୁ ସୋୟାବିିନ ତରକାରୀ କରିବି ଆଉ।
ହୁଁ ସୋୟାବିିନଟା ତ ଆଉ କଣ ସି ହୁଁ ଟିକେ ସିଝେଇକି ତାପରେ ଭାଜି ଭାଜୁଥିବେ ଆଉ।
ହଁ ମସଲା କସିକି ତରକାରି କରିବା କଥା ଆଉ।
ହୁଁ ଆପଣ ଦେଶିଟା ମାନେ କଢ଼େଇରେ ନା ଡାଇରେକ୍ଟ ପ୍ରେସର୍ କୁକରରେ କରିଦଉଛନ୍ତି।
ନାହିଁ ସେମିତି ନାହିଁ ଯେ ଯେତେବେଳେ ଯେ‌ଉଁଟା ଇଚ୍ଛା ହେଲା ସୁବିଧା ଏ ଟ୍ରସ୍ ସେଟରେ ସୁବିଧା ସାଙ୍ଗେ ସାଙ୍ଗେ ସିଟି ଦେଇ ଦେଲେ ଶିଝି ଯାଉଛି ସାଙ୍ଗ୍ ହୁଁ।
ମୁଁ ପ୍ରାୟ ପ୍ରେସରିଂ କରିଦିଏ ନା। ସେଥିଲାଗି ପଚାରିଲି ଭଲ ବି ଲାଗ୍
ହଁ ହଁ କଡ଼େଇ ଟା ଟେଷ୍ଟ ଛାଡିବା ପ୍ରେସର୍ ଠୁ ଡଷ୍ଟ ଲେସ୍ ଛାଡି ଆଉ। ପ୍ରେସର ଟା ଜଲଦି ଜଲଦି ପାଇଁ ଠିକ। ଶୀଘ୍ର ଥିବ। ଜଣା ପ୍ରେସ୍ ପ୍ରେସରରେ କରିଦବ ସାଙ୍ଗେ ସାଙ୍ଗେ। ନାଇଁ ଖରାପ କିଛି ଲାଗେନି। କରି ଯାଣିଲେ ସବୁ ଟେନସ୍ ଟେଷ୍ଟ ଲାଗିବ।
ପ୍ରେସରକୁକର ହଉ ମଟର ତରକାରି ପ୍ରେସର କୁକରରେ ସେମିତି କଷିକି ଡାଇରେକ୍ଟ ଫୁଜେଲ ମାରିଦେଲେ ସେଥିରେ ବି ହଉଛି।
ହୁଁ ହବ। ଆଉ କଉ ରୋଷେଇ ଆପଣଙ୍କର ହେଇଥିଲା?
ଆଜି ହେଇଥିଲା ଭାତ, ଡାଲି, ଶାଗ ଟିକେ ହେଇଥିଲା ମିକ୍ସ ଶାଗ ଟିକେ ହେଇଥିଲା ଗାଁ ଗାଁରୁ ଆସିଥିଲା। ଚିଲି ପନିର ଟିକେ କରି ଥିଲି। ଆଉ ଗୋଟେ କଣ ହେଇଥିଲା ଆଜି ପଣସ ମଞ୍ଜି। ପଣସ ମଞ୍ଜିର ରାଇ। ଏଇଟା ହେଇଥିଲା ଝୁଡ଼ଙ୍ଗ ଭଜା ହେଇଥିଲା ଆମ୍ବ ଏ ସବୁ ଖାଇଛୁ ଆଉ। ଜେ ଆଜ୍ଞା!
ରାତିରେ?
ରାତିରେ ରୁଟି କରିବି ରୁଟି ତ ହବ ଅବଶ୍ୟ ଏ ସବୁ ଅଛି ଟିକେ ଅଳ୍ପ ଟିକେ ଡାଲ୍ମା କରିବି ବୋଲି ଅଛି ଆଉ। ଡାଲ୍ମା ଟିକେ କରିବି। ବାବା ଶଶୁର ସେଇଠି ଯାହା ହେଲେ ରାତିରେ ଆମର ରୁ ଡାଲ୍ମା କି ସନ୍ତୁଳା ଯାହାହେଲେ ଦର୍ ତା ସହିତ ଡାଲମାଟା କରିବି। ଆମେ ସକାଳେ ଚିଲି ପନିର କରିଥିଲି ଏସବୁ ଅଛି ଚିଲି ପନିର୍ ସେ ହୁଁ ଯେଉଁ ସେ ଝୁଡ଼ଙ୍ଗ ଭଜା ସେ ଯେଉଁ ମଞ୍ଜି ସେ ରାଇ ଏଇଟା ରାଇ କିଏ ଖାଆନ୍ତିନି ମୁଁ ଖାଏ ମୋ ଶ୍ୱଶୁର ଖାଆନ୍ତି ଚିଲି ପନିର୍ ଅଛି ପୁଅ ଖାଇଦେବ ଅଛି। ଏଠି ଖାଇବୁ।
ପୁଅ ଟେ ଖାଲି।
କଣ କହିଲେ?
ପୁଅ ଝିଅ?
ଖାଲି ପୁଅ।
ଗୋଟେ। ହଁ।
ହଉ ଏୟା।
ଆ କିଏ ରହୁଛନ୍ତି ଆପଣ ଫ୍ୟାମିଲିରେ?
ପୁଅ ମୁଁ ଇଏ ଆଉ ମୋ ଶଶୁର ଆଉ।
ଓଁ ହୋ କୋଉ ଗାଁ ଆପଣଙ୍କର?
ଆମେ ରହୁଛୁ ଭୁବନେଶ୍ୱରରେ ମୋ ବାପ ଘର ହଉଛି ଇଆଡେ ଢେଙ୍କାନାଳ।
ଢ଼େଙ୍କାନାଳ ଜିଲ୍ଲା। ଓ ହୋ।
ଏବେ ରଜରେ ବି ଆମର ବି ଗାଁରେ ସେପଟେ ବି ଗଲୁ ଆରବର୍ଷ ଯାଇଥିଲି ବି ସେଠି ବି ରଜ ଆମର ହଉଛି ସେଠି ବି।
ହଁ ହଉଛି ଯେ ଢେଙ୍କାନାଳ ଗୋଟେ କଥା ମନେ ପଇଲ ଢେଙ୍କାନାଳରେ କିଏ ଯୋଉ ଥାଇରଏଡ ପାଇଁ ଔଷଧ ଦଉଛନ୍ତି।
ଥାଇରଏଡ଼ ପାଇଁ ସେଇଟା ବି ନୂଆଁ। ଜାଣି ଥାଇରଡ଼ ମେଡିସିନ ତ ଏଇଠି ବି ସବୁ ଡକ୍ଟର ଦେଖୁଛନ୍ତି।
ନାଇଁ ଡଟ ସେଟା ମନ୍ଦିର କଣ ଶିବ ମନ୍ଦିର ନା କଣ ଦଉଛନ୍ତି ବାରିକି ରହୁଛନ୍ତି ସାତ ଦିନ ଭଲ ହେଇଯାଉଛି। ଜେଗା ଉପରେ।
ଜାଣି ନାହାନ୍ତି।
ଆମର କଣ ଆମର ଢେଙ୍କାନାଳ ଅମ୍ ତମର? ମୁଁ ପ୍ରପର୍ ଢେଙ୍କାନାଳ। ଢେଙ୍କାନାଳ ରେ ରହୁଚି କାମାକ୍ଷା ନଗର।
ଆଉ କୋଉ କଣ ଗାଁ ହେଇଥିବ ସେଠି ଆଉ। ଢେଙ୍କାନାଳ ଜିଲ୍ଲା ଆଉ।
ଆମର ବି ସେଇଠି ରଜ ମହୋତ୍ସବ ବହୁତ ଭଲରେ ‌ହୁଏ। ଆମ୍ବତୋଟା ଅଛି ଆମର।
ହଁ।
ଦୋଳି ବହୁତ ଗୁଡା ଦୋଳି ପଡ଼ିଥାଏ। ସିଏ ବି ସବୁ ଆସନ୍ତି ସବୁ ଓଡ଼ିଆ ଆକ୍ଟର୍ ଯୋଉ ସିରିଏଲ୍ ର ହିରୋଇନ୍ ଗୁରଡାକ। ସେଲି ଡ୍ୟାନ୍ସ। ଫ୍ରେଣ୍ଡସ୍ କମ୍ପିଟିସନ୍ ଷ୍ଟଲ୍ ପଡ଼ିଥାଏ ସବୁ ଉମ୍ ସବ୍ ବେଳେ ଏବେ ଭଲ୍ ଲାଗେ। ଏବେ ଏ ବର୍ଷ କିନ୍ତୁ ସିଆଡ଼େ ଯାଇନି ଏ ବର୍ଷ ଏଠିକି ଯାଇଥିଲି। ସେଇଠିକି ଯାଇଥିଲି ଏ ବର୍ଷ।
ହଁ ସବୁବେଳେ କଁ ଗାଁକୁ ଯାଇହବ?
ହଁ। ଛୁଟି ଟା ଏମିତିଆ କଟିଆର ଅଛି ଆଉ।
ଆଉ ପୁଅ କୋଉ କ୍ଲାସ ପଢୁଚି?
ପୁଅ ଷ୍ଟାଣ୍ଡାର୍ଡ଼ ଫାଇଭ୍।
ପଞ୍ଚମ କ୍ଲାସ। ତେଲ ଗରମ
ଅପ୍ଲା ରେ କ୍ଲାସ ରେ ପଢ଼ୁଛି। ନାଇଁ ନାଇଁ ସେ ପଡୁଚି ଭେଙ୍କେଟେଶ୍ୱର ଇଂଲିଶ୍ ମିଡ଼ିୟମ୍ ସ୍କୁଲରେ।
ଆ ହ। ହ ହଉ ଆଉ।
ଆଉ ଆପଣଙ୍କ ପୁଅ ସେ କୋଉ କ୍ଲାସରେ ପଢୁଛି?
ତାର ଏଇଟା ଚତୁର୍ଥ କ୍ଲାସ।
ଓହୋ କୋଉ ସ୍କୁଲରେ ପଢୁଛି?
ଏ ସରସ୍ବତୀରେ ପଢୁଛି।
ହୁଁ। ଭଲ ହେଲା ଆଉ ପୁଅ କଣ ଉଁ ଅଛି ନା ଯାଇଛି ଖେଳିବା ପାଇଁ?
ନାଇଁ ନାଇଁ ଟିଉସନ ମାଗେ ଲା ଗଲା ଏବେ।
ହଁ ଆଉ ସନ୍ଧ୍ୟା ଦେଇସାଇଲଣି?
ନାଁ ଦେଇନି ସାଡେ ଛଟା ବେଳେ ଦଉଛନ୍ତି ତ। ଉଁ ସିଲେଇ ଫିଲେଇ କରୁଛ ନା କଁ? ତୁ ସିଲେଇ ହେରିକା କରୁଚି କି?
କିଏ ମୁଁ ନା ନା।
ଉଁ ସାଉଣ୍ଡୁ ଶୁଭୁଛି ମେସିନ ସାଉଣ୍ଡ ତ ମୁଁ କହିଲି ସିଲେଇ
ନାଇଁ ନାଇଁ ସେ କେହି ନାଇ। ସିଲେଇ ହିଁ ମତେ ସିଖିବାକୁ ଇଚ୍ଛା କିନ୍ତୁ ମୁଁ ସିଖିନି।
ହଁ।
ଆପଣ ସିଲେଇ ଶିଖିଛନ୍ତି?
ହଁ ମୋର ଅଛି ମେସିନ।
ଭଲ ଶିଖିଆ କଥା ସେଟା କିନ୍ତୁ ଆକଚୁଆଲି ମୋର ଇ
ବାହାରୁ ନିଜର କହିପାରିବ ନା ନାଇଁ।
ହଁ ସେଇଟା ତ ଶିଖିବା କଥା ସେଇଟା ମୁଁ ଶିଖିନି କିନ୍ତୁ କେମିତି କରିବି ଜାଣିପାରୁନି। ଏ ଅଛି ଆଉ। ହଁ ଧୀରେ ଘରେ ବି କେତେବେଳେ ସମୟ ହଉନି ସେ ଘରେ ଏପଟସେପଟ କାମ କରିକି ପଳାଉଛି।
ଓ ହଉ ତ ପଛରେ କଥା ହବା।